ରୁହନ୍ତୁ ନମସ୍ତେ। କଣ କରୁଥିଲେ?
ବସିଥିଲି ତମେ?
ମୁଁ ବି ବସିଥିଲି ଆଉ ରାତିରେ କୁଆଡେ ଯିବା?
ଓହୋ ଖାଇସାରଛନ୍?
ହଁ ଖାଇଛି ଆଜି ଆଳୁ ପରଟା।
ଓହୋ ଆଳୁ ପର ମୁଁ ବି ଖାଇ ସାରିଲିଣି।
ଆଳୁ ବରଦା ଆଉ ପୋଟଳ ଭଜା
ଓହୋ।
ମଟର ତରକାରୀ ବି ହେଇଥିଲା ମୁଁ କନ ତୁ ଭଜା ଖାଇଲି ଆଉ ଟିକେ ତେଲ ତେଲିଆ ତେଲିଆ ହେଇଥିଲା ତ ସେଥିପାଇଁ ମତେ ଭଲ ଲାଗେ।
ଓହୋ ଆଉ କଣ ସବୁ କରୁଛୁ?
ସମସ୍ତେ କଣ କରୁଚନ୍ତି?
ତମେ ହଁ ଭଲ ଅଛନ୍ତି ଏଇଠି ବସିଛନ୍ତି ବି ତମେ କଣ ଖାଇଲ
ମୁଁ ଖାଇଲି ଏଇ ପରଟା ଆଉ ହେଲା ଧୋକା ତରକାରୀ
ଧୋକା ତରକାରୀ ଆଜିକାଲି ଆଉ କଣ କିଏ ଖାଉଛନ୍ତି?
ଖାଉନାହାନ୍ତି! କଣ ହେଉଛି କି?
ଏଇନ ତମକଇବେ କହିବେ ଏ। ନାଇଁ ତମେ ତରକାରୀ କହିଲ, ଜଣେ ଜଣେ ସବୁ ଭୋଜି ଖାଇବାକୁ ଯାଇଥାନ୍ତି ନା ଆଜି କଣ ଖାଇବାକୁ ହେଇଥିଲା? ନା ଭାତ, ଡାଲି ଭଜ୍ ଯଉ ଘାଣ୍ଟ, ଖଟା ଆଉ ଧୋକା ହେଇଥିଲା ଧୋକା ଖାଇଛି। ଆ ଧୋକା ଖାଇଛୁ ମାନେ ଧୋକା ସବୁ ଅଲଗା ମାଇଣ୍ଡ ରେ ନେବେ ଆରେ ଧୋକା କଣ ଖାଇଲୁ।
ହଁ ଠିକ ସମସ୍ତେ ଫାଷ୍ଟ ହେଲା ଧୋକା କହିଲେ ମାଇଣ୍ଡ କୁ ତାଙ୍କର ଅଲଗା କିଛି-
ଆରେ କି ହଁ ଆରେ ହଁ କଣ ଖାଇ- କେ ନା ଧୋକା ଖାଇଛି। ସାଙ୍ଗେ ସାଙ୍ଗେ, କହିବେନି କି ଭୋଜି ଖାଇ ଯାଇଥିଲି! ତରକାରୀ ହେଇଥିଲା ନହେଲେ ବେସ- ସନ ତରକାରୀ ବି କହପାବେନି ନା ଧୋକା ଖାଇଛି।
ଆରେ ତା ଆଇଟମ୍ ନା। ଟା ଧୋ କ୍ କା ସେ ଯାହା ବି ହେଲେ ସେ କହିବେ ଧୋକା।
ପାରିବ ନା ଧୋକା ଖାଇଛି।
ସେ ସମସ୍- ସେ କହିଦିଅନ୍ତି ଆଉ ତା ମାନେ ଆଇଟମ ନାଁ ଟା ଯେହେତୁ ସେତ କହିଦିଅନ୍ତି।
ହଁ।
ହୁଁ, ଆଉ ତମ ଦେହ ଭଲ ଅଛି!।
ହଁ, ଭଲ ଅଛି। ତମର!
ହଁ, ଭଲ ଅଛି।
ହଁ, ଭଲ ରୁହ। ସିଜିନ ଚେଞ୍ଜ ହଉଛି ଏବେ ଟିକେ ଦେଖ। ଖିକି କାଇଁନା। ଜର ହଉଛି। ଜର ହଉ- ଯୋଉ ମାନେ ଭାଇରସ ଜର ପୁରା ତିନି ଦିନିଆ।
ହଁ, ଏମତି ତ ହଉଛି। ସମସ୍ତୀ ଙ୍କି ଛାଡୁନି ବି ବହୁତ ଦିନ ରହିଯାଉଛି।
ହଁ ହଁ।
ହୁଁ ଆଉ ତମେ ତମେ ଏବେ- କଣ ପଢୁଚ?
ମୁଁ ଏଇଠି ବସିଚି ଆଉ।
ଓ ହୋ
ଆଜି ବର୍ଷା ହେଇଥିଲା ନା?
ଆମ ଆଡେ ପ୍ରବଳ ବର୍ଷା ଘଡଘଡି- ବିଜୁଳି ସବୁ
ଘଡଘଡିକି ବିଜୁଳି ହେଇନି। କିନ୍ତୁ ହେଇଥିଲା କଣ କହିଲ? ଇଏ ହେଇ- ଥିଲା ଅଳ୍ପ, କିନ୍ତୁ ଚାରିଟା ବେଳେ ପବନ ଦଉଥିଲା। ଅଳ୍ପ ବର୍ଷା ହେଇକି ବନ୍ଦ ହେଇଯାଇଛି କିନ୍ତୁ ଲାଇନ ଯିବ- ବାସ ସେୟା କରଛି। ତା ଠୁ
ବର୍ଷା ପାଗଟା ଭଲ
ହଁ, ନା ଭଲ ମୋତେ ଯମା ଭଲ ଲାଗେନି।
ମୋତେ କିନ୍ତୁ ଭଲ ଲାଗେ ଯୋଉ ଗରମ ହଉଛି ବର୍ଷା ଟିକେ ହେଇଗଲା ବେଳକୁ ପୁରା
ବର୍ଷା ପାଗଟା ଭଲ ନୁହେଁ। କୁଆଡେ ବାହାରିଥିବ ଯିବା ପାଇଁ ଠିକ ଚାରିଟା ବାଜିବ ମାନେ ବର୍ଷା ଆରମ୍ଭ ହୋଇଯିବ-
ପାଇଁ ହେ ଚଳିବନି ଘରେ ଯୋଉ ଗରମ ହଉଛି ବର୍ଷା ହେଲେ ହଁ
ଆମେ କୁଆଡେ ଯାଇପାରିବା ଦିନ ବେଳା। ସେଥିପାଇଁ ଭାବିବା କି ରାତି ଟାଇମରେ ମାନେ ସନ୍ଧ୍ୟାବେେଳେ ଯିବା ସେଇ ଟାଇମ ରେ ବର୍ଷା ହବ।
ଏତେ ଜୋର ତ ବର୍ଷା ହଉଛି ଛି ଘରୁ ହିଁ ବାହରି ହଉନି।
ହୁଁ। ଆମ ପଟରୁ ସେଇଆ ବ ତା ମାନେ ଯେ କିନ୍ତୁ ବହୁତ ବଡ ବଡ ଠୋପା ଯେମିତି ପଡେନା ମାନେ ପଥର ଟାଇପର
ଓହୋ ବର୍ଷା ହେଲେ ଏଇଟା ଖାଲି କରେଣ୍ଟ ପଳେଇବ।
ହଁ କରେଣ୍ଟ ପୁଣି ଆମ ଏଠି ତ କରେଣ୍ଟ ଯାଇଥିଲା ପୁରା ଦି ଦିନ ମାନେ ଦି ଦିନ ଭାବନି ପୁରା ଗରମ ହଉଥିଲା ଟ୍ରାନ୍ସଫର ପୁରା ପୋଡି ଯାଇଥିଲା।
ଆମର ବି ତ ସେୟା ହେଇଥିଲା ଆମର ଏଠି ବର୍ଷା ହେଲା ଏମିତି ଯେ ପୁରା ଟୋଟାଲି କରେଣ୍ଟ ଦି ଦିନ ପଳେଇଲା ଟୋଟାଲି ଆସିଲାନି। କିଛି ଆମର ପାଣି ପିଇବା ପାଇଁ ବି କିଛି ନଥିଲା ପାଣି ବି ନଥିଲା ମାନେ ଆମର ସବୁ କରେଣ୍ଟ ର ସାହାରା କିଛି ଲାଇନ ନାଇଁ ତ କିଛି ନହିଁ।
ଭାବନି ସେଇଥିରେ କିଛି ନହେଲେ ତ ଆମେ ଖାଇକି ତ ଦିଟା ରହିପାରିବା। ଆଉ ଫୁଣି ଗରମ ହଉଥିଲା ବି ବହୁତ ଖରା ଦିନ ଟା ନା କି ଶୀତ ଦିନେ ଦେଖିବ ଜମା ଯିବନି ଲାଇନ
ନା ନା ଶୀତ ଦିନେ ଜମା ଯାଏନି ଯାହା କି ଖରା ଦିନେ ଏଇ ଯୋଉ ବର୍ଷା ଦିନେ ଖରା ଦିନେ।
ବର୍ଷା ଦିନେ ତ ଗୋଟେ ଗୋଟେ ରାତି ଆସିବନି। ସେ ଯୋଉ ଦେଖିବ ବର୍ଷା ଦିନେ କାହିଁକି ନା ମ ବର୍ଷା ଯୋଉ ହେଇଯାଇଥିବେ ମୁଁ କୋଉଠି ବସିପାରିବୁନୁ ଖାଲି ମଶା ମାରଥିବୁ।
ବର୍ଷା ଦିନେ ଗଲେ ଚଳିବ। କାହିଁକି ନା ଏତେ ଗରମ ଲାଗେନି। ଏବେ ଯୋଉ ପଳେଇଲା ବେଳକୁ ଟୋଟାଲି ପୁରା ଗରମ। ଗୋଟେ କିଛି ସମୟ ପାଇଁ ଯେତିକି ସମୟ ପାଇଁ ବର୍ଷା ହଉଛି ସେତିକି ଯାଏଁ ସେତିକି ଯାଏଁ ହେଲା ଇଏ
ନା ନା ଗରମ ଲାଗୁଛି ଯେ କିନ୍ତୁ ବର୍ଷା ଦିନେ କହିଇଛି ନା ଲାଇନ ପଳେଇଥିବା ମାନେ ମଶା କାମଡିବେ।
ହଁ ହଁ ବର୍ଷା ଦିନେ ତ ସେଇଟା ଆଉ।
ବିନା ମଶାରୀରେ ଶୋଇପାରିବନି ଶୋଇ କିଛି କରିିବାରନି ନା ଦିନ ଫ୍ୟନ୍ ଚାଲିଥିବା ତ ମଶା କାମର ଦଉଛନ୍ତି।
ହୁଁ ତମକୁ ରୋଷେଇ ଆସେ
ରୋଷେଇ ମାନେ ଶିଖିନି କିନ୍ତୁ ଟିକେ ଟିକେ ଦେଖି ଦେଖିକି ଶିଖିଛି କୋଉଟା କହୁନା କହିବି।
ତମକୁ କୋଉଟା ଯୋଉଟା ଭଲ ଆସ ସେଇଟା କହୁନା।
ଆଉ ମତେ ଭଲ କ ଚା ବନେଇ ପାରମି ବୋଲ
ଚା ବନେଇ ପାରିବ ଚା କେମିତି ବନେଇବା କହିଲ।
ଫାଷ୍ଟ ଆମେ ଯଦି ବି ମାନେ ଯେତିକି କ୍ଷୀର ନବା ତାଠୁ ଅ ମାନେ ଖାନ୍ତି କ୍ଷୀରରେ କରିଲେ ଅଳ୍ପ ପାଣି ଦବା ଖାଲି କ୍ଷୀରରେ ଭଲ ଲାଗିବନି ବେଶୀ ଟିକେ ପାଣି ଦବା ନହେଲେ କ୍ଷୀର ସବୁ ମରିଯିବ ପାଣି ଦେଲେ କିଛି ନହେଲେ ତ ପାଣି ଟା ମରିବା ଯୋଉ ଆମେ ମାନେ ଆମେ ଯଦି ଚାହିଁଲେ କି ଗ୍ଲାସ ଗୋଟେ ଗୋଟେ ଗ୍ଲାସ୍ କ୍ଷୀରରେ କରିବା ପାଇଁ ଗୋଟେ ଗ୍ଲାସ୍ କ୍ଷୀର ନବା ତାପରେ ଅଧା ସେ ଯୋଉ ଗ୍ଲାସ ଅଧା ପାଣି ନବା ପାଣି ନବା ତାପରେ ଯେତିକି ବି ଦେଇଛନ୍ତି ତା ସ୍ଵାଦ ଅନୁସାରେ ଆମେ ଲୁଣଗେଇ ସରି ଚିନି ପକେଇବା ଚିନି ଚିନି ଟା ଫୁଟିଲା ପରେ ଚା ପୋତି ବି ପକେଇବେ କହଲେ କହିବନ ଯଦି କ୍ଷୀର ଛିଣ୍ଡିି ଚାପଟ ଟା ପକେଇବେ ଚାପଟ ରେ ଫୁଟିଲା ପରେ ଯଦି ବି ତମେ ଚାହିଁବ ଅଦା ବି ପକେଇ ପାରିବ ଗୁଜୁରାତି ବି ପକେଇ ପାରିବ ବାସ୍ ନବେ ଫୁଟିଲା ଟାଇମରେ ପକେଇଦବା ତାପରେ ଟିକେ ପକେଇଦବା। ଲୁଣ ତାପରେ ଫୁଟି ସାରିଲା ପରେ ସ୍ଵାଦ ଅନୁସାରେ ଲୁଣ ତା ଆଉ ଥରେ ଫୁଟେଇଦବା ଫୁଟେଇ ଦେଲା ପରେ ହେଇଯିବ ତୁ ଯ ଆଉ
ହଁ ଚାହା ସମସ୍ତେ ହି ପ୍ରାୟ ଭଲ ଲାଗେ।
ହଁ ମ
ପ୍ରାୟ ବୋହୁତ ଲୋକଙ୍କର ଅଂ ମାନେ କଣ ସବୁଦିନ ସକାଳୁ ଖାଇବାକୁ ପସନ୍ଦ କରନ୍ତି ପିଇବା
ହଁ ହଁ ମୁଁ ତ ସବୁବେଳେ ସନ୍ଧ୍ୟାରେ ପିଏ। ସକାଳେ ନୁହେଁ ମାନେ ସନ୍ଧ୍ୟାରେ ଚା ହୋଉ ବିସ୍କୁଟ ହୋଉ ନଡୁଆ ହୋଉ ଏମତି ଏମିତି ଖାଏ।
ଆମ ଘରେ ତ ମାନେ ପୁରା ଯାହାବି ହେଲେ ହବ ସଖାଳେ ରାତିରେ
ସଖାଳେ ମୁଁ ଆମ କଥା ଆମ ଘର କଥା କହିବି। ମୁଁ ବଡ ବାପା କଣ କରନ୍ତି ନା ମାନେ ଖାଇବେନି ପଛେ। ଚା ମାନେ ଆଠ ଦଶ ଥର ପିଇକି ରହିଯିବେ।
ଆମ ଘରେ ବି ସେଇଆ।
ଭୋକଟା ମାରିଦିଏ ମାନେ ଆ ଏବେ ଟିକେ ସବୁ କମି ଲାଣି କିନ୍ତୁ ଆଗରୁ ଆମ ସସ୍ପେଣ୍ଡ ଯୋଉ ଗ୍ୟାସ୍ କନ ଚୁଲିରୁ ଓହ୍ଲାନ୍ତି ସେମିତି ବସଥିବ ସିଏ ଯା ଟିକେ ଆସିବେ ଟିକେ ଛାଡିକି ଚା ଟିକେ ଦେ ସିଏ ଆସିବ କହିବ ଟିକେ ଚା ଦେ ଆମେ ଟିକେ କିନ୍ତୁ ବଡ ପରିବାର ତ ସେଥିପାଇଁ ସିଏ କହିବ ଟିକେ ଚା ତଥାପି ବି ଆମର ଆମର ଗୋଟେ ବଡ ଡିସ୍ ଟାଇପ୍ ର ସେଇଟାରେ ଆ ମେ କରୁ କାହିଁକି ନା ଆଉ ନହେଲେ ସସ୍ପେଣ୍ଡରେ ହବନି।
ଆମର ବି ବଡ ପରିବାର ଆମ ଘରେ ଚଉଦ ଜଣ ଲୋକ। ଆମ ପାଇଁ ସବୁ ସାଙ୍ଗରେ ଅଛନ୍ତି ଯେତେ ବଡ ପରିବାର ସେତେ ବହୁତ୍ କାମ।
କାମ ଭଲ ବି ଲାଗେ ସମ- କିଏ ଗୋଟେ କୁଆଡେ ପଳେଇଲେ ଭଲ ଲାଗିବନି।
ହଁ ଭଲ ଲାଗେ କାହିଁକିନା ସମସ୍ତେ ସମସ୍ତଙ୍କ ସହ ପୁରା ଇଏ ହେଇକି ରହିଥାନ୍ତି। ଯାହା ବି ହେଲେ ଅମ୍ କିଏ ଜଣେ ପଳେଇଲେ ଭଲ ଖାସ୍ କରି ଛୋଟ ଛୁଆ ସବୁ ସେମାନେ ପଳେଇଲେ ଭଲ ଲାଗେ
ହଁ ତା ମାନେ ଗୋଟେ ଘରେ- ଯଉ କଥା ବି ଜଣା ପଡିବନି କି ଲୋକ ଅଛନ୍ତି ବୋଲି ଗୋଟେ କେମତି ଲାଗେ ଆଉ। ମୋତେ ତ ଜମା ଭଲ
ମୋତେ ବି ସେଇୟା ଜମା ଭଲ ଲାଗେନି ଆମ ଘରେ ମୋତେ ଛୋଟ ଛୁଆ ବହୁତ ପସନ୍ଦ।
ମୋତେ ତ ବହୁତ ପସନ୍ଦ ଆମର ତ ଗୋଟେ କୁନି ଝିଅଟେ ଅଛି ମୋ ଭାଇର ସେ ଶୋଇଥିବ ମୁଁ ତାକୁ ଉଠେଇବି
ମୁଁ ପା ସେମିତି ମୋ ଭାଇ ପୁଅ ଗୋଟେ ଅଛି ଆମ ଘରେ ସେ ଶୋଇଥିଲା ମ ବାବା ତାକୁ ଶୁଆଇ ଦେଇଥିଲେ ମୁଁ ତା ସହ ଲାଗି ଲାଗି ଲାଗି ଲାଗି ପନ୍ଦର ମିନଟି ଲାଗି ଲାଗି ଲାଗି ଲାଗି ସେ ଶୋଇଥିଲା ମାନେ ଯେତେ ସମୟ ଶୋଉଛି ସେତେ ସମୟ ମୁଁ ତା ସହ ଲାଗିଛି ଲାଗିକି ମୁଁ ତାକୁ ଲାଷ୍ଟକୁ ଉଠେଇଦେଲି। ହଉ ହେଲେ ତୁ ତାକୁ ସାନ୍ତିରେ ଟିକେ ଶୋଇଦବୁନି।
ହେଁ ନାଇଁ ଆମ ଝିଅ ମାନେ ସିଏ ଶୋଇଥିବ ଯେତେବେଳେ ବି କାନ୍ଦୁଥିବ ସେ ବେଶୀ କାନ୍ଦେନି କିନ୍ତୁ ତାକୁ ଯେତେବେଳେ ବି ବେଶୀ ଗରମ ହବ ଆଉ ଯଦି ବି କିଏ ତଳେ ଥୋଇଦବ ଶୋଇବା ଟାଇମ୍ ରେ ତଳେ କାନ୍ଦିବ କିନ୍ତୁ ଆମ ଘରେ ଦିଦି କହିବ ଆରେ ସେ ତ ଯେତେବେଳେ କାନ୍ଦୁଛୁ ସେତେବେଳେ ଧନୁ ଟିକେ ଶୋଇ ଟିକେ ଶୋଇବାକୁ ଦେ। କିନ୍ତୁ ଆଉ ସେ ସେ ଟାଇମ୍ ରେ ବି ମୋ ତେ ଫ୍ରି ନଥାଏ ମତେ ଫାଙ୍କା ନଥାଏ ମୁଁ କେମିତି ଆସିକି ଧରିବି।
ହୁଁ ମତେ କିନ୍ତୁ ମାନେ
ହଁ।
ହଁ ମତେ କିନ୍ତୁ ଛୋଟ ଛୁଆ ମାନେ କେତେବେଳେ କହିଲ ସେମାନେ ଯେତେବେଳେ ଚାଲ୍ ମାନେ ହାଏଷ୍ଟ୍ ଭଲ ଲାଗନ୍ତି ସେମାନେ ଯେତେବେଳେ ଚାଲନ୍ତି ତାପରେ ଛୁଆ ମତେ ଏତେ ବେକାର ଲାଗନ୍ତି ମୁଁ କହିପାରିବିନି ମତେ
ନାଇଁ ଆଉ ଯେତେବେଳେ ବି ମାନେ କିଛି ଗୋଟେ କଥା କଉଥିବେ ପାଟି ଲାଗୁ ଥିବ।
ହଁ ହଁ ହଁ ମାନେ ସେଇ ଟାଇମରେ ଛୁଆ ଭଲ ଲାଗେନି ଟିକେ ବଡ ହେଇଗଲେ ଚାରି ପାଞ୍ଚ ବର୍ଷର ଜମା ତ ଭଲ ଲାଗନ୍ତିନି।
ସବୁ କିଛି ସେମାନେ ଜାଣିଥାନ୍ତି ଏଇ ଛୋଟ ଛୁଆ ବି ମତେ କେତେ ବେଳେ
ହଁ ଛୋଟ ଛୁଆ ସେମାନେ କିଛି ଜାଣିନାହାନ୍ତି। ଥାନ୍ତି କାରଣ କିଛି ନୂଆ ନୂଆ କଥା କହୁଥିଲେ। କିଛି କିଛି ନୂଆ ନୂଆ କଥା କୁହନ୍ତି ସେଥିଲାଗି ଭଲ ଲାଗେ ତାଙ୍କ କଥା ପୁଣି
ହୁଁ ହଁ ମତେ ବି ଭଲ ଲାଗେ। ମୋ ଦିଦି ପୁଅ ତ ବି ସେମତି କହୁଥିବ ମତେ ଭଲ ଲାଗେ।
ହୁଁ। ଆଉ ଘର ସବୁ ଖାଇସାରିଲେଣି?
ହଁ ନାଇଁ ଆମର ବା ମାନେ ବଡ ପରିବାର ତ ହଉଛି ଆମର ମାନେ ପ କିଏ? ଏଇ ଟାଇମରେ ଖାଇବେ ଟି ଭି ଦେଖକି ଖାଇବେ ଏମିତି ମାନେ ଆମର ଖିଆପିଆ ସରୁ ସରୁ ଏଗାରଟା।
ଓହୋ ଆମର ସେମିତି ନାହିଁ ଆମର ହଉଛି ସମସ୍ତେ ସାଙ୍ଗରେ ପଳେଇ ଆସନ୍ତି ଏକା ଟାଇମରେ ଖାଇଦିଅନ୍ତି। ଖାଇଦେଲେ ଜଲ୍ଦି ସରି ଯାଇ ଆମର ଆଠଟା ନଅଟା ତା ହାଏଷ୍ଟ ସରି ଯାଇଥାଏ।
ନ ତର ତାହେଲେ ତମର ସରିବନି ଖାଇବା ନାଇଁ?
କଣ କହିଲେ
ତମର ଖାଇବା ସରିବନି?
ଆମର ସରିଲାଣି ଖାଇକି ସବୁ ଶୋଇବାକୁ ରୁମ କୁ ଗଲେଣି ସମସ୍ତିଙ୍କର।
ଓହୋ ନାଇଁ ଆମର ଟିକେ କିନ୍ତୁ ବହୁତ ଜଲଦି ଉଠନ୍ତି। ସାଢେ ଚାରିଟା ପାଞ୍ଚଟ ସବୁ ଉଠିଯିବେ
ସେ ଜଲଦି ଉଠନ୍ତି ଜଲଦି ବି ଶୋଇ ପଡନ୍ତି।
ନାଇଁ ଆମର ସେଇ ଏକା ଦିନ ବା ଯଉ କେତେବେଳେ ବି ଯୋଉ ଟିଭିରେ ଯୋଉ ଖେଳ ଦିଏନି ନା? ଟି ଟ୍ୱଣ୍ଟି ଯଏ ମାନେ ଭବ ବାରଟା ଟିଭି ଏମତି ଟିଭି ଜାଣିଲା କିନ୍ତୁ ସମସ୍ତେ ବସେଇକି ଦେଖୁଥିବେ ଆମର ଛୋଟ ଛୁଆ ବି ଖେଳ ଜାଣିଲେନି ସିଏ ବି ବସେଇକି ଦେଖୁଥାନ୍ତି।
ଏବେ ତ ଛୋଟ ଛୁଆ ସବୁ ଜାଣିଲେ ସବୁ ଆମେ ଯେତିକି ନ ଜାଣିଥିବା ତାଙ୍କଠୁ ଅଧିକା ସେ ଜାଣିଛନ୍ତି।
ଆମ ଝିଅ ବି ସେମିତି ମୋ ପିଇସି ମାଙ୍କ ଝିଅ। ସେମାନେେ ତିନି ବ ଇଛାହେଲା ମାନେ କଉଠି ୟୁଟ୍ୟୁବରେ କେମିତି ସର୍ଚ୍ଚ ମାରିବୁ କଣ ମାରିକି ଦେଖାନ୍ତି - - ଭିଡିଓ କଲ୍ ତ ଯାଇଛି ଆଉ
ମୋ ଭାଇ ମାନେ ବି ତ ସେଇଆ ଏବେ ସେ ଛୋଟ ଛୋଟ ସେ ଫୋନ ନ ଦେଖିଲେ ଖାଇବେନି।
ହଁ ସେଇଟା କିନ୍ତୁ - ଭଲ ବ ଗୋଟେ ଦେଖିଥିଲି କି ମୋବାଇଲରେ କି ମାନେ ଗୋଟେ ମା ମାନଙ୍କର ସୁବିଧା ହଉଛି। ଚେଣ୍ଟି ଛୁଆଙ୍କୁ ଫୋନ ଦେଇଦଉଛନ୍ତି।
ଆକ୍ଚୁଆଲି ଏଇଟା ସତ କଥା।
ହଁ ବିନା ଫୋନରେ ରହି ପାରୁନି ସେ ଯେ ଛୁଆଟା ମାନେ ପାଗଳ ହେଇଯାଇଛି। ମାନେ ଯେମିତି ବାଏ ବିଛୁଅନ୍ତିନି ମୁଣ୍ଡ କାମ କରିବନି କୁଆଡେ ନାଇଁ କୁଆଡେ ପଳେଇବେ ସେମିତି ହଉଥିଲା।